ହୋଉ।
ହାଲୋ। ହାଲୋ ହଁ ଶୁଭିଲା।
ଆଜ୍ଞା।
ହ୍ୟାଲୋ। ହଁ ନମସ୍କାରେ।
କଣ କର?
କଣ କରୁଛ? ହୁଁ।
ହ ହଉଛି ଟିକେ ଗଡୁଥିଲି ଆଉ। ଓହୋ ଆଜି ରାତିରେ କଣ ପୁରୀ ଖାଇବା ହବ ନା କଣ? ଆଜିର
ହଁ ଦିନରେ ଦିନରେ ଦିନରେ ଡାଲମା ଥିଲା ତ। ଆଉ ରୁଟି କଲେ ଏଇରା ଭଲ ଲାଗିବନି ସେ ପୁରୀ କରିଦଉଛି ଖାଇଦବୁ ଆଉ।
ଆଜ୍ଞା। ହଁଛି ଆମର ରୁଟି ଭାତ ସୋୟାବିିନ ତରକାରୀ।
ହ ହଁ।
ଆମର ହଁ ପୁଅ ରୁଟି ଖାଉଛି ଆଉ ଘରେ ବି ମୁଁ ଖାଏ ରୁଟି ସେବବେ ବାବା ଭାତ ଖାଆନ୍ତି। ହଉ ହଜବାଣ୍ଡ ତସ ରୋଟି ଖାଉ।
ହୁଁ ସୋୟାବିନ ତରକାରୀ ନା କଷା।
ତରକାରି।
ହୁଁ ପୁଅ ପଠୁଛି ନା।
ଆଜ୍ଞା।
ଆଉ କଣ ଆଜି ଦିନରେ ରୋଷେଇ।
ଦିନରେ ରୋଷେଇଥିଲା ଝିଡୁଙ୍ଗ ଆଳୁ ଭଜା ହେଇଥିଲା ଡାଲି ଆଉ ଭାତ ଆଉ ଟମାଟୋ ବାଇଗଣ ଗୋଡା ହେଇଥିଲା ତେଲରେ ଆଉ।
କଣ ବାରିରେ ସବୁ ଫସଲ ହେଇଛି ବହୁତ ସାରା ତ ପରିବା ହେଇଛି।
ବରେ ଦଦ ଏବେ ସବୁ ଲଗାଯ ଯାଇ ସେ ଭେଣ୍ଡି ହଉ। ଝୁଡୁଙ୍ଗ ଏଇଡା ସବୁ ଫଳି ନେବେ ଗଛ ହଉଛି ଆଉ। ହଁ ଜହ୍ନି ଏ ସହ ଲଗାାଯ ହେଇଛି। ନାଇଁ ବାଇଗଣ ଆଉ ଲଗା ଯାଉନି ଆଗରୁ ଲଗାଯାଏ। ତ ଏବେ ଆଉ ଲ ପକା ଯାଉନି ବାବା ଫସଲ ଛାଡିଦେଲେ ତାପରେ ଆମର ବଳଦ ଥିଲା ବି ସେଟା ବିକା ହେଲା ବାବା ବୁଢା ଲୋକ ହେଲେଣି ଆଉ ପାରୁନାହାନ୍ତି। ସେଇଟା ସବୁ ବିକା ହେଇଗଲା। ଆଉ ଟମାଟୋ ଟମାଟୋ ଲଗେଇ ଟମାଟୋ ତଳି ପଡିଛି ଲାଗିନି। ସିଏ ଟିକେ ବଡ ହେଇନି ଆଉ ଲାଗିନି। ଠିକ। ପିଜୁଳି ହଁ ପିଜୁଳି ହୁଁ ହ। ହଁ ପିଜୁଳି ହେଇଛି।
ଆଉ ଝୁଡ଼ଙ୍ଗ?
ହଁ ଝୁଡଙ୍ଗ। ଏବେ ଗୋଟେ ଛୋଟ ଗଛ ଟା ବାରି ଯେ ସେ କଟାରା ଏ ବର୍ଷ ବେଶୀ ପିଜୁଳି ଆସିଛି। ଗ ଟିକେ। ଆଉ ଏପଟେ ଗୋଟେ ଆଉ ଆମ ଘର ପାଖର ପଛପଟେ ଗୋଟେ ଗ ଛ ଅଛି ସେଟା ବାର ମାସିକ ଟା ସବୁବେଳେ ହବ କିନ୍ତୁ ଗୋଟେ ଗୋଟେ ହୁଏ। ଆଉ ସେ ତାର କସି। ଟ ଏପଟ ହୁତା। ବାର ମାସ ତାର କେ ଫଳସାରିବନି, ଆଉ ଭାଇରେ ଯୋଉଟା ଅଛି। ବର୍ଷକୁ ଥରେ ଆସେ। ସେଟା ସବୁଠୁ ମିଠା ପିଜୁଳିଟା। ସେଟା ଥରେ ଆସେ ବର୍ଷକୁ।
ହୁଁ
ହଁ, ଆପଣଙ୍କର
ହୁଁ ଆମର ଏ ମୁଁ ଆମ ଛା ଛାତ ଉପରେ ଗୋଟେ ଛାତ ଉପରେ ବାଇଗଣ ଲଗେଇଥିଲି। ସେ ବାଇଗଣ ଫଳୁଥିଲା ହେଲା। ତ, ଏବେ କଣ ହେଇଛି ନା ସେ ପା ଏବେ ସବୁ ବାଇଗଣ ହଉଛି। ଏ ମାନେ ସେ ଗଛ ସବୁ ମରିଗଲାଣି। ମରିଗଲା ପରେ ବର୍ଷା ଦେଖୁନ ହେଲା। ପରେ ଯୋଉ ଅ ଶୀତ ଦିନରେ ହୁଏନି। ନା ଫସଲ ଭଲ ହୁଏନି। ନା ସେ ଏବେ ସେଇ ବାଇଗଣକୁ ମ ଥିଲା ଯଉ ପୁଣି ଉଠି ଯଉ ହେଇଛି ସେ ହେଲା ବେଳକୁ ସେ ବାଇଗ ଗୋଟେ ପୁରା ଧଳା ଧଳା ପଡିଯାଇଛି ପୁରା ଧଳା ବାଇଗଣ ତା ଭିତର ମୁଁ ଭାବିଲି ବୁଢା ବାଇଗଣଉରା ତାକୁ ଖୋପାଇଲା ବେଳେ ଦେଖିଲଳେ ଭିତର କାଟିଲା ବେଳ ପୁରା କଁଅଳିଆ ମଞ୍ଜି ହିଁ ନାହିଁ ସେ ବାଇଗଣ ରେ।
ହଁ ହଁ ଆମର ଏଇ ଆସକି କେତେ ବର୍ଷ ହେଲାଣି ଗୋଠି ବାଇଗଣ ଗଛ ସେ ତାର ପୁରା ଖରା ହେଲେ ତାରା ମରି ଯାଉଛି ପୁରା ପତ୍ର ପତ୍ର ସବୁ ଶୁଖି ଯାଉଛି ପୁଣି ବର୍ଷା ଫର୍ଷା ହେଲେ ତାର ପୁଣି କଁଅଳୀକି ଫଳ ହଉଛି।
ହଁ ବା ଯୋଉଟା ଗୋଟେ ଗୋଟେ ବାଇଗଣ ନଥାଏ ନା ବାର ମାସି ବାଇଗଣ ସେଇଟା ହିଁ ସବୁବେଳେ ଯିଏ ଗଛ ମରି ଗଲେ ବି ହେଇ ଉଠେ।
ହଁ ଆମର ସେ ସେମିତି ଲଗା ହେଇକି ସେବାଇରେ ଚାରିଟା ଗଛ ମନକୁ ଉଠିଥିଲା। ତାକୁ ଆମେ ନେଇକି ପଛ ପଟା ଲଗେଇ ଦେଇଥିଲୁ ସିଏ ତାର ଫଳ ହେଲା ବହୁତ ଫଳିଲା ତାପରେ ତାର ମରିଗଲା ତାପରେ ପୁଣି ତାର ବର୍ଷା ହେଲେ ପୁଣି ତାର କଁଳିକି ହଉଛି ଶୀତ ଦିନେ ତାର ଫଳୁଛି ଗୋଟେ ଗୋଟେ ମାନେ ମୁଣ୍ଡି ବାଇଗଣ ଏମିତିଆ କନ୍ତି ଛୋଟ ଛୋଟ ସେଇଭଳିଆ ହଉଛି ତାର ଆଉ।
ରଜ ତିନି ଦିନ କୁଆଡେ ସବୁ ଯାଇଥିଲ ବୁଲିବା ପାଇଁ?
ରଜ ନା ତିନି ନେଇ ନଥିଲେ ଖାଲି ସଂକ୍ରାନ୍ତି ଦିନ ଯାଇଥିଲ ଟିକେ କପିଳାସ। ହ ସେତିକି ଆଉ ଏ ବର୍ଷ କୁଆଡେ ବୁଲା ବୁଲି ହଁ ବହୁତ ଭ ଆଉ ଗାଡି ଫାଡି ବି ଛାଲୁ ନଥିଲେ ପୁରା ଚଢିକି ପାହା ଯିବା ପାଇଁ ପଡିଲା।
ସବୁ ପାହାଜ?
ହଁ ସବୁ ପାହାଚ ଗାଡି ଛାଡିଲନି ନା ପୁଅ କୁ କାଖ କରିକି ନେଲି ମୁଁ କିଛି ସମୟ କାଖେଇଲି ତା ବାବା କେସବୁ କାଖେଇଲେ ଏମିତି ନେଲୁ।
ଭଗବାନ ଏତେ ପାହାଚ ଯୋଉ ଗରମ ଖରା ହଉଥିଲା ସେଇଦିନ ନା ମଝି ସଂକ୍ରାନ୍ତି ଦିନ ତ ଏତେ ଖରା ହଉନଥିଲା ଥିଲା।
ନାଇ ବହୁତ ଗୁଳୁଗୁଳି ହଉଥିଲା। ଆଉ ଖରାରେ ହଁ ମାନେ କାଳିଆ ବେଶୀ ନୁହ ଖରା ବେଶୀ ନୁହଁ କିନ୍ତ ଯୋଉ ଗୁଲଗୁଳି ହଉଥିଲା ଲୋକ ସେଇଠି ମାନେ ସବୁ
ପୁଅକୁ କାଖେଇକି ନବା ଉପର ପାହାଚ ଚଢିବା ଭଗବାନ ତା ପରଦିନ ଆଉ ଉଠି ପାରୁ ନଥିବ।
ତିନି ଚାରି ଦିନ ଜମା ଉଠି ହେଲାନି କି ମଡା ପକେଇଲାନ ହଁ ହଁ ଗଲା ବେଳକୁ କଷ୍ଟ। ଆସିଲା ବେଳକୁ ପାଦ ଚିପି ଚିପି ଆସିବା ପାଇଁ ପଡେ ଗଡା ଆଣିବା ଟା ନା। । ତାପରେ ସେଦିନ ଆସିକି କେଉ କିଛି ଜଣା ପଡ଼ିଲାନି ଆସିକି ବି କଷ୍ଟ ହଉଥିଲା ହଁ ବହୁତ ଭିଡ ହେଇଯାଇଥିଲା ତା ତାରେ ଗାଡି ଯୋଉ ଭଳିଆ ଆଜିକାଲି ପିଲା ଗାଡି ଚଲାଉଛନ୍ତି ଆକ୍ସିଡେଣ୍ଟ ଫକ୍ସିଡେଣ୍ଟ ହବ ସେଇଟା ସବୁ ପୋଲିସ ବୋଧେ ରିକ୍ସ ନେଇ ଛାଡି ନଥିଲେ ଆଉ ପୋଲିସ ସବୁ ଜଗିଥିଲେ ନା ତାପରେ ସବୁ ମାନେ ବହୁତ ଗାଡି ମାନେ କପିଳାସ ଭିତର ଯ ପଶିଲା ବେଳକୁ ଯୋଉ ଗେଟା ଅଛି ତା ଭିତରକୁ ବି ଛାଡିଲେଣିି ଗହିଲ ପୁରା ଚାଲିକି ଯିବ ଫାଷ୍ଟରୁ। ଟୁଗ ଚାଲି ଚାଲି ଆସି ଆସି ପୁଣି ଯାଇକି ପାହାଚ ହେତ ବାଟ ଚଢିଲା ବେଳୁକୁ କମ ହେଲାଣି ତାପରେ ପାହାଚ ଚଢିକି ପୁଣି ଏପଟେ ବାର ବଙ୍କାଣି ଯୋଉପଟେ ପୁଣି ସେପଟେ ଖସିକି ଆସିଲୁ।
ଆଚ୍ଛା।
ସେପଟେ ଆସିଲା ଆଉ ତାପ ଦିନ ଆଉ ତା ଦି ଦିନ ଖଣ୍ଡେ ଆଉ ପାଦ ଲଗେଇ ହେଲାନି ତଳେ କି ସବୁ ଫୁଲି ଫୁଲା ଗଲା ପାଦ ଫାଦ ହେଇକି ହୁଏ ଯଦି ଚାଲିକି ଯାଇଥାନ୍ତୁ ତାର କିଛି ହେଲାନି ସେ କାଖ ହେଇକି ଯାଇଥିଲା ନା। ତାକୁ ନେଇକି କାଖେଇକି ଯିବା ବହୁତ କଷ୍ଟ। ସେଦିନ ବହୁତ ଲୋକ ଯାଇଥିଲେ। ଭି ଭିଡ ବହୁତ ଭିଡ ହେଇଥିଲା ପ୍ରଥମର ସେ ନା ନାଇଁ କୁଆଡେ ଯାଇ ନଥିଲୁ। ଏଇ ଦି ଦତିିନ ରଜ ଯାଇକି ପଚାରିନି ତ ଖାଲି ମଝି ରଜ ଟା ସ-ସଂକ୍ରାନ୍ତିଟା ଯାଇଥିଲୁ ବୁଲିବା ପାଇଁ ମନ୍ଦିର ଦର୍ଶନ କରିକି ଉପ ଏଇ ବର୍ଷ ସେ ଗରମ ଗୁଳୁଗୁଳି ହେଲେ ତାପରେ ଆଙ୍କୁୁ ଫାଙ୍କା ନଥିଲା ମ
ପ୍ରଥମ ରଜ ଦିନ ତ ବର୍ଷା ହେଇ ନଥିବ।
ନା ବର୍ଷା ହେଇନଥିଲା। ରଜ ଭଲ ତ ବର୍ଷା ନଥିଲା କାଆଁଳିଆ ପାଗ ବି ହଁ କାଆଁଳିଆ ପାଗ କରିଥିଲା ଖରା ହେଇଥିଲା।
ସେକେଣ୍ଡ ରଜ ଦିନ। ବ ଯାଇକି ବୁଲି ବୁଲାଇକି ଆସିଲ ବର୍ଷା ହେଇନଥିଲା।
ନା ନା ବର୍ଷା ହେଇ ନଥିଲା। ଫାଷ୍ଟ ରଜ ଦିନ ବର୍ଷା ହେଇଥିଲେ କଣ କହିବି ବା ମନେ ନାହିଁ କିନ୍ତୁ ସେକେଣ୍ଡ ଦିନ ବର୍ଷା ହେଇନଥିଲା। ଆ ସେଦିନ ଆମେ ସେଇଥିପାଇଁ କନଫ୍ୟୁଜ ହେଇକି ବାହାରିଲୁ କାଳେ ବର୍ଷା ହବ ଯିବୁ ନା ଯିବୁନି ଏମିତି ହେଇ ହେଇ ଗଲୁ। ପୁରା ଆମେ କହିଲୁ ହଁ ସେ ସେଠିକି ଯିବୁ ତାପରେ କପିଳାସ ପାଖରେ ସାଇବାବାଙ୍କ ଆଶ୍ରମ ଅଛି ଆମ କହିଲୁ ସେଠିକି ଟିକେ ଯିବୁ।
ସାଇବାବା ମନ୍ଦିରରେ ବି ପ୍ରବଳ ଭିଡ ଥିବ?
ହଁ ଭିଡ ଥିବ ଆମେ ଆଉ ହେଠିକି ଆଉ ଗଲୁନୁ। ଆମେ କହିଲୁ ଆଉ ଏଠିକି ଦର୍ଶନ କରି ଆମେ କହିଲୁ ରାସ୍ତା ବାଟେ ଗାଡି ନେଇକି ଯିବୁ ଆଉ ସାଙ୍ଗେ ସାଙ୍ଗେ ଦର୍ଶନ କରିବି। ପଳେଇ ଆସିବୁ। ଦେଖିଲା ବେଳକୁ ସେ ପାହାଚ ଚଢିକି ଯାଇକି ତ ସେଠୁ ଆସିଲା ବେଳକୁ ଚଢିକି ତଳକୁ ଆସିଲା ବେଳକୁ ଚାରଟା ପାଞ୍ଚଟା ବାଜିଗଲା ଚାରଟା ପାଞ୍ଚଟା। ଘରକୁ ଆସିଲୁ ସାଢେ ସାତଟା ଆସି
ଆମେ ଯୋଉ ଆମେ ଏତେତି ଯାଇଥିଲୁ ମଝିରେ ଦି ଦିନ ବିର ଯା ମାନେ ଆମେ ଥାଇ ପହଞ୍ଚିଛୁ ନାଇ ଗୋଟେ ନାଇକି ପହଡ ପଡ଼ିଗଲା। ପଡତି ପିଡ଼ିଗଲା ଆମେ ଯାଇକି ତିନଟା ପଯ୍ୟନ୍ତ ଅ ସେୟା କହିଲି ତିନଟାରୁ ଉଁ ଅଁ ଲାଇନ ଧରି ଛିଡା ହେଇକି ଆସି ପହଞ୍ଚୁ ପହଞ୍ଚୁ ଏଇଠି ଛଅଟା ହେଇଗଲା। ଏତେ ଭିଡ ଏତେ ଭିଡ ମାନେ ଲୋ କରା ପରା ଠେଲା ପେଲା ହେଇକି ଥିଲେ। ବି-ବିରଜାର ମନ୍ଦିର ପ୍ରସାଦ ମିଳିଲାନି ବା ଆମକୁ ଖାଇବା ପାଇଁ।
ହୁଁ ହୁଁ ଆମେ ନା ଖାଇଲୁ କପିଳାସରେ ସେଠି ଭାତ, ଡାଲ ମା ଆଉ କୋ କାନିକା ଦେଲେ ବହୁତ ଦୂର ନା ନା ଦୋନ କିଣ ଖାଇବ ସେଠୀ। ସେମ । ମାନେ ଉପରୁ ନା ସେଠି ଆଉ ଖାଇବା ନା ସେଠି ଗୋଟେ ଜାଗାରେ ରହୁଥିଲା ହ ମାନେ ଜଉ ପ୍ଲେଟ ଟା ମାନେ ଅଳ୍ପ ପଇସା ତଳେ ସେଠି ନେଲେ ଶହେ ଟଙ୍କା ଜଣକା ରେଟ୍ ନେଲେ, କିନ୍ତୁ ସେଠା ହୁଏ ଏତେ ଭୋକର ତ ଆଉ ଲୋକ ଆସିବେ କି ତଳୁକୁ ମାନେ ଏତେ ଧଇଁ ସଇଁକି ଚଲିକି ଯାଇଛନ୍ତି। ହଁ ବାଇକ ନେଇଥିଲେ ହଁ ଲୋକ ନେଇନଥାନ୍ତେ ନାଇଁ ସେଠି ଆମେ ଲାଇ ଲାଇନରେ ଲଗେଇ ଲଗେଇ ଏ ଟିକେଟ କାଟିକି ଆଣିକି ସେଠି ପାଇଲୁ ପ୍ରସାଦ।
ଆମେ ଗୋଟେ ହୋଟେଲ ପିଇ ଗଲୁ ସେ ହୋଟେଲ ବାଲା ହି ମନା କଲା କଲା ନାହିଁ ବୋଲି, ଯୋଉ ହଇରାଣ ହେଇ ଆସିଚୁ ପୁଣି ଗାଡି ଟୋଟାଲି ଛାଡ଼ିଲାନି ଯୋଉମାନେ କୁ ଦର୍ଶନ କରି ରିଟର୍ଣ କରିଥିଲେ ତାଙ୍କୁ ଟୋଟାଲି ରସ ହେଇଗଲା ପୋଲିସ ସେପଟେ ସେପଟେ କରି ବହୁତ କଷ୍ଟରେ ତାଙ୍କୁ ସବୁ ଛାଡିଲେ ଆମେ ପୁଣି ଗଲୁ ସେଠି। ଘରୁୁ କି ଯାଇକି ସାଙ୍ଗେ ସାଙ୍ଗେ ପହଞ୍ଚିଛୁ ଲୋକ ସବୁ ଦୌଡିକି ଆସୁଥିଲେ ଆମେ ଭାବିଲୁ ବୋଧେ ଭିତରେ ପଶିଯିବୁ ଦେଖିଲା ବେଳୁ ନା ପହଡ଼ ପଡ଼ିଗଲା ପହଡ଼ ପଡ଼ିଗଲା ଯେ ଆମେ କେତେଲ ବାର୍ ଟା ରୁ ଅପେକ୍ଷା କଲୁ ଯାଇକି ତିନିଟା ପର୍ଯ୍ୟନ୍ତ ପହଡା ପିଟିବା ପାଇଁ। ହଉ ମୋର ଗୋଟେ କଲ୍ ଆସିଛି ମୁଁ କଲ୍ କରୁଛି ତମକୁ ।
ଆଜ୍ଞା।
ହ